ହୁଁ ହୁଁ।
ହୁଁ ନା ଭଲ ଅଛୁ?
ହୁଁ ଭଲ ଅଛି।
ହୁଁ ଆଉ ଶୁଣୁ ଜୀବନ କଥା କହୁଥିଲେ ବା?
ହଁ ହଁ କୁହ।
ହଁ ଜୀବନର ଯୋଉ ଫାମିଲି ବ୍ୟାକଗ୍ରାଉଣ୍ଡ କଥା ଯଦି ମୁଁ କହିବି ହେଲା ତାଙ୍କ ଫାମିଲି ବ୍ୟାକଗ୍ରାଉଣ୍ଡ ଏତେ ଷ୍ଟ୍ରଙ୍ଗ ନାହିଁ।
ହୁଁ।
ବୁଝିପାରୁଚୁ ତ ତାଙ୍କ ଫାମିଲ ବ୍ୟାକଗ୍ରାଉଣ୍ଡ ଏତେ ଷ୍ଟ୍ରଙ୍ଗ ନାହିଁ। ଇଏ ଯେତେବେଳେ ଦେଖିଲା ଇଏ ଭିଡି କରୁଚି ଧୀରେ ଧୀରେ ମାନେ ଫେମସ ହଉଚି ଏ
ହୁଁ ହୁଁ।
ସେଆଡେ ଧୀରେ ଧୀରେ ଫେମସ ହଉଚି ହେଲା ଫେମସ ହଉଚି ଇଏ ତାଙ୍କ ସହିତ ମିଶି ଲା ଭାଇ ଭାଇ କହି ମିଶିଲା ତାଙ୍କ ସହିତ କଲା ଭାଇ ମତେ ମତେ ବି ତମ ଭିଡିରେ ଆଡ କର। ସିଏ ସୋମ୍ୟା ଆଗ ମୁଁ କହୁଚି ମୁଁ ଛୋ ଟିଆ ଟା ହେଇଥିଲି ଷଷ୍ଟ କ୍ଲାସରେ ମୁଁ ଡନ୍ସ କ୍ଲାସ ଯଉଥିଲି।
ଉଁ।
ହୁଁ। ଛୋଟିଆଟେ ହେଇଥିଲି ଷଷ୍ଠ କ୍ଲାସ ରେ ଡ୍ୟାନ୍ସ କ୍ଲାସ ଯାଉଥିଲି ସେ ସେତିକି ବେଳେ ସମୟରେ ସିଏ ଆସଥିଲା ଡାନ୍ସ କ୍ଲାସ ହେଲା ତାଙ୍କୁ ସମସ୍ତେ ଆକ୍ଚୁଆଲି ମୁଁ ତାଙ୍କ ଚିହ୍ନା ଜଣ କେମତି କି ତାଙ୍କ ଡକ ନାଁ ଟା ସାଗର।
ହୁଁ ହୁଁ ହୁଁ ହଁ ହଁ।
ସେଇ ଯେଉ ଟିକେ ଆମେ ଏ ଚିହ୍ନା ଜଣା ସେଇଠୁ ହେଲା ତାପରେ ଆମର ସେମ୍ ଡାନ୍ସ କ୍ଲାସ ରେ ପଢୁଥୁଲୁ। ଡାନ୍ସ କ୍ଲାସରେ ଯୋଉ ଆମର ରହିଲା ଯୋଉ କ ଯୋଉ ଏମତି ଚାନେଲ ମାନେ ଏମିତି ଜି ସାର୍ଥକ ହେଲା ହେଲା ତରଙ୍ଗ ହେଲା ଏମିତି ଯେ ସବୁ ଚାନେଲ ଲା ସେଠି କଣ ରଜ କୁଇନ ପାଖରେ ଏମିତି ସବୁ ହୁଏ।
ହୁଁ ହଁ ବୁଝିଲି ଆଜ୍ଞା ହଁ।
ହଁ। ସେ ରଜ କୁଇନ ମେରିକାରେ ଇଏ କଣ କରନ୍ତି ଯୋଉ ମା ବ୍ୟାଗରାଉଣ୍ଡ ଡ୍ୟାନ୍ସର ଯୋଉମାନେ ଯୋଉ ପଛରେ ଯୋଉ ଡାନ୍ସ କନି ମୋ ପାଖରେ କେତଟା କ୍ଲିପ ବି ଅଛି କହିବ ଯଦି ହ୍ୱାଟ୍ସଆପ ରେ ବି ପଠେଇଦବି ହେଲା। ବ୍ୟା ଗ୍ରାଉଣ୍ଡ ଡ୍ୟାନସର ହିସାବରେ ମୁଁ ତାଙ୍କୁ ମାନେ ଦେଖେ ତାପରେ ପ୍ରାୟ ଦିନ ପଚାର ଭାଇ କେମିତି କଣ ଗଲ କଣ ସେ କହନ୍ତିିବି ଏମତି ଏମତି। ତ ସେଇଠୁ ସିଏ ଧୀରେ ଧୀରେ ମାନେ ରିଲସ କରିିକରି ଟିକଟକରେ ଭିଡିଓ କରି କରି ଫେମସ ହେଲେ।
ହଁ।
ତାପରେ ଇଏ ଯିବନି କହିଲା କି ନାଇଁ ନାଇଁ ନାଇଁ ମୁଁ ଯାଇକି ତାଙ୍କ ସହିତ ମିଶିବି ଆଉ ତାଙ୍କଠାରୁ ବି ମୁଁ କିଛି ଶିଖିବି। ହେଲା କିଛି କମେଇବି ଯେହେତୁ ସେ ଡାନ୍ସ କ୍ଲାସ ଯାଇଥିଲେ ସବୁ ତକ ଡାଙ୍କୁ ଡାନ୍ସ ଷ୍ଟେପ୍ ଜଣା ଆ ଇଏ ଭାଉଜ ଯିଏ ସେ ଭାଉଙ୍କୁ ନେଇ ଆସିଥିଲେ ବାହା ହେଇନାହାନ୍ତି। ନେଇ ଆସିଥିଲୁ।
ହୁଁ ହୁଁ
ହେଲା ଏମିତି ତାଙ୍କ ଭିତରେ ଚିହ୍ନା ଜଣା ହେଇଁକି ଇ ଜୀବନ ଦଙ୍କ ରହିଲା। ଯେହେତୁ ଜୀବନ ତାଙ୍ଗର ଅଧିକ ଦିନ ରହିଯାଇଛି ତ ସେଇ ଯୁ ସେ ତମକୁ ଆଇଫୋନ ଆଁ ନାଇଁ ଘରେ ନାଇଁ ମାନେ ରହୁଛି କେତେବେଳେ କେତେବେଳ ବି ତାଙ୍କ ଘରେ ରହିଯାଉଥିବ। ମୁଁ କହିପାରିବି ବୁଝିଲୁ?
ଟିଭି ଟା କଣ ଚାଲୁନଥିଲା ସେ ସୁଇଚ ମାରିଦେଇଛି। ସେ ଆରଟ ସୁଇଚ‌ ବନ୍ଦ କରି ଦେଇଛି ମୁଁ ବୋଡ଼ ଏକ୍ସଟେନସନ ବୋଡ଼ ସୁଇଚ ଟା। ମାଇା ବନ୍ଦ
ହଲ ହେଲା ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
କାଲି ଆସିବେ?
କିିଏ କହିଲ?
ଆଉ କଣ ରଜ ?
ହ୍ୟାଲୋ
ବ
ହୁଁ ହ୍ୟାଲୋ
ହଁ କୁହ ଭାଇ କୁହ, ହଁ କୁହ।
ହୁଁ ମୁଁ କହିଲି ଏମିତି ତାଙ୍କ ସାଙ୍ଗରେ ରହିକି ତାଙ୍କର ଭିଡିଓ ଫିଡିଓ କରେ,
ହୁଁ ହୁଁ ହୁଁ
ଏମିତି ଭିଡ କରେ ବୋଲି ଆରେ ତୁ ଦେଖୁନୁ ଗୋଟେ ଲୋକ ତତେ ସେ ଆଇଫୋନ ଗିଫ୍ଟ କଲା। ତାପରେ ତାପରେ ବି ମୁଁ କହୁଛି ଜୀବନରେ ଫାମିଲିା ବହୁତ ତଳୁଆ ମାନେ ତାଙ୍କର ଇନକମ୍ କହିବାକୁ ଗଲେ ମତେ କାହିଁ ଲାଗୁନି ତାଙ୍କ ମନ୍ଥଲି ଏତେ ତାଙ୍କ ଇନକମ୍ ଆସୁଥିବ ବୋଲି?
ହୁଁ ହୁଁ
ବହୁତ କମ ଇନକମ ତାଙ୍କର। ତ ଇଏ ଯୋଉ ପେନଟାର ପେଣ୍ଟ ସାର୍ଟ ବି ଜଦି ସବୁ ଦେଖୁଛୁ ସେଗୁରା ସତ ବି ସେଗୁରା ବି ସୋମ୍ୟ ସବୁ ଦେଇଛି। ବୁଝୁଚୁ ତ?
ହଁ ବୁଝୁଚି
ହଁ ତ ଏଇଭଳିଆ ସବୁ ତାଙ୍କର। ତ ଜୀବନରେ ଏତେ ସବୁ ଦେଇକି ବି ଯଦି ତୁ ତା ସହିତ ଝଗଡା କରିବୁ ତ ପରେ ତୋ କଥା ଯାହା ବୁଝିବ ଆନ୍ତୁ ତା ତାର ଇଗୋ କେମିତି ହେଇଗଲା ଜାଣିଚୁ ଇନ୍ଷ୍ଟାଗ୍ରାମର ଫଲୋଜ ଯୋଗୁରୁ ଫଲୋଜ ବି ତୁ ଭଲସେ ଦେଖେ ସୋମ୍ୟ ନାରେ ଇଏ ପାରିହେଇଯାଉଛି ଯେମିତି ଆମ ଓଡିଆ ଫିଲ୍ମ ରେ ଯେମିତି ଖାଲି ହିରୋ ନାଁ ରେ ଫିଲ୍ମ ଚାଲୁଚି ବାସ ସେଇଭଳିଆ।
ଅଁ ହଁ।
ଆଙ୍କର ମାନେ କିଛି ମାନେ ଅସ୍ତିତ୍ୱ ନାଇଁ ଏ ଜି
ମୁଁ ତାକୁ ଆଜି ପଚାରିଲି ଆଉ ସିଏ ତୋ ନିଜ ଭାଇ ତମ ନିଜ ଭାଇ ନୁହେଁ ନା ନାଇଁ ସିଏ ତାକୁ ମାନେ ଗୋଟେ ଅ ମାନେ ବହୁତ ଖରାପ ୱେରେ କଇଲା ସେଇଟାକୁ କିଏ ମୋ ଭାଇ କରିବ ମୋ ଭାଇ କାଁଇ ହବ।
ଭାଇ ଦେଖେ ମୁଁ କହୁଛି ସେଭଳିଆ ଲୋକ ଏଭଳିଆ ଅପରଚୁନିଟି ହାତରୁ ଛାଡୁଛି ଆଉ ଏମିତିଆ ଲୋକଙ୍କୁ ସେ ନିନ୍ଦୁଛି ପଛରେ ତା ପରିଣାମ ଟା ସେ ଭୋଗିବ।
ହୁଁ ହୁଁ।
ବୁଝିଲ ନା ନାଇଁ ପଛରେ ଯେତଳେ ଜାଣିବ ନାଇଁ ନାଇଁ ନାଇଁ ମୁଁ ଗୋଟେ ଲୋ ଲୋକ ଟା ପାଖରେ ଥିଲି ମତେ ଏତେ ସାହାଯ୍ୟ କରିଚି ଏତେ କିଛି ଦେଇଚି ହେଲା ଏମିତି କି ଗୋ
ଲୋକଟା ପାଖରେ ଥିଲେ ତା ଭ୍ୟାଲୁ ଜଣାପଡ଼େନି ଲୋକଟା ଯେତେବେଳେ ଦୂରୁକୁ ଯାଏ ତା ଭ୍ୟାଲୁ ଜଣାପଡ଼େ।
ସେଇପା ମୁଁ କଉଚି ଯେତେବେଳେ ମାନେ କଉଚି ବେଳେ ବେଳେ। ଜିମ୍ ଯାଏ ନା ସୋମ୍ୟ ଜିମ୍ ଯାଏ।
ହୁଁ ହୁଁ।
ଜୀବନ ଜିମ୍ କରେନି କିନ୍ତୁ ତା ସହିତ ବି ଯାଏ।
ହୁଁ।
ବେଳେ ବେଳେ ଗୋଟେ ଗୋଟେ ଟାକ୍ସ ଦଏ ଯଦି ତୁ ଜୀ ଜୀବନ ଏଇଟାକୁ ଡମ୍ବଲଟା ଟେକିଦେଲୁ କିମ୍ବା ଅ ତିନିଟା ଚ ମ୍ପାସଟା ପୁସଅପ୍ ମାରଦେଲୁ ତାହେଲେ ମୁଁ ତୋତେ ଶଏ ଟଙ୍କା ଦେବି ମାନେ ଏମତି ଧର କିଛି କିଛି ଛୋଟ ଛୋଟ ଟାକ୍ସ ଦିଏ ହେଲା ତ ଏଇ ଜୀବନ କଁ କରେ ହଁ ହଁ ମୁଁ କରଦେବି ବେଳେ ବେଳେ କରିଦିଏ ତ ବେଳେ ବେଳେ କରିଦେଲେ ସଏଟଙ୍କା ପାଇଯାଏ।
ଉଁ ହୁଁ।
ଆଉ ଶଏ ଟଙ୍କା ପାଇସାଇଲା ପରେ ସେ ତାର ଆଡୁ ସାଡୁ ଉଡେଇଦିଏ ଆଉ ମାନେ ଖର୍ଚ୍ଚ କରିଦିଏ।
ଉଁ ହୁଁ ହୁଁ।
ତତେ ଏତେ ସୋର୍ସ ଦେଲା ଏ ତ ପଛରେ ଏତେ ପଇସା ଦଉଚି ତା ପରେ ତତେ ବି ତାର ନିଜ ବି ଜିନିଷ ଯାହା ବିି ସବୁ କିଣୁଚୁ ତା ପାଇଁ ବି ପଇସା ଦଉଚି ମାନେ ଘରୁ ମୁଁ କହୁଚି ତାକୁ ଟଙ୍କାଟା ର ବି ସାହାଯ୍ୟ କରନ୍ତି ନି।
ଉୁଁ ହୁଁ ହୁଁ
ସୋମ୍ୟ ଯେତିକି ସାହାଯ୍ୟ କରୁଚି ତଥାପି ଏବେ ଏମିତି ତା ପରିସ୍ଥିତି ଆଇିଲାଣି ତାକୁ ନିିନ୍ଦିବୁ କଥା କଉଚୁ ଏଇଟା। ଏଇଟା ସବୁଠୁରୁ ଏଟା ଖରାପ ଗୁଣ ମ
ହୁଁ ମଣିଷରେ ପ୍ର ମଣିଷ ଯିବ ହି ସେମିତିଆ ମାନେ ଶ ସା ତାରି ଖାଇବ ତାକୁ ତାରି ଗୋଇଠାମାରିବ।
ହଁ ବା ଏତେ କଣ ଜେ। ଆ ଏତେ ସାହାଯ୍ୟ ପରେ ବି ଯଦି ତମେ ତା ସାହାଯ୍ୟର ଭାଲ୍ୟୁ କିଛି ବୁଝିବନି। କିଛି ଜାଣିବନି ତାଲେ ଲାଭ କିଛି ନାହିଁ।
ହୁଁ ହୁଁ ହୁଁ
ଆଉ କଣ ମୁଁ କଁ କଁ କହିବି ଆଉ ତାପରେ ଇଏ ରଞ୍ଜନ ଫଞ୍ଜନ ଏଗୁରାବି ଦେଖେ ଯେମତି ଜୀବନକୁ ଏତେ ସବୁ ମିଳିଲା ଇଏ ରଞ୍ଜନ ହେରିକା ଏମାନେ ବି ସ କହିପାଇଲେନି ଜାଣିଚୁ ନା ଜାଣିନୁ ରଞ୍ଜନ ସେ ବିକି ବିକି କିଏ ମନେ ଅଛି ଟି ଆଁ ହଁ ବା ସେ ରଞ୍ଜନ ସେ ବିକି। ହଁ ଏମାନେ ଏମାନେ ବି ସହିପାଇଲେନି ଏମାନେ କହିଲେ ହେ ତାକୁ ଏ ଏତେ କିଛି ମିଳୁଛି ଆମକୁ ଏତେ କିଛି ମିଳୁଛି। ଏବେ ତ ପ୍ରାୟମ ଦେଖିବୁ ସେମାନେ ଆଉ ଜୀବନ ସହିତ କରୁନାହାନ୍ତି ସେ ଭିକି ସହିତ କରୁଛନ୍ତି। ଆଉ ବିକିର ନିଜର ଗୋଟେ ଭାଇ ଅଛି ତା ନା ଲକି। କହୁଛି ସେମାନେ ପୁରାଛୁଆ ଛୁଆ ହେଇଥିଲେ ଆମର ଏଇ ପ୍ରିନ୍ସ ଭଳିଆ ହେଇଥିଲେ ସେମାନେ ପଢିବାକୁ ଆଶୁଥିଲେ ଆମ ଟିଉସନ କୁ ମୋର ମନେ ଅଛି। ତ ସେମାନେ ଦି ଭାଇ ସେମାନେ ଦି ଭାଇ ତାଙ୍କର ବି ଜୀବନ ଭଳିଆ ତାଙ୍କ କରିବି ବ୍ୟାଗ୍ରାଉଣ୍ଡ ବହୁତ ଖରାପ। ସେମାନେ ବି ଚାହୁଁଛନ୍ତି ସୋମ୍ୟ ସହିତ ମିଶିଲେ କେମିତି ଆମଠୁ କିଛି ଦି ପଇସା ମିଳିବ।
ହୁଁ।
ହେଲା କାଳେ ଆ ଥ୍ରୁରୁ ଆମେ କୋଉଠି ମାନେ ଡାନ୍ସ ଫ୍ୟାନ୍ଶ୍ ପ୍ରୋଗ୍ରମ୍ ହେଲା। କିମ୍ବା କୋଉ ମାନେ ଏମତି ଅ କଣ ମାନେ ହଁ କଣ ରିୟାଲିଟି ଶୋ କୁ ଯାଇପାରିଲୁ। ତ ଏଇଭଳିଆ ସେ ତାଙ୍କ ମାନେ ସପୋଟ ଚାହୁଁଛନ୍ତି। ସେଇ ଯୁରୁ ତ ଦେଖିବୁ ସେମାନେ ଦେଖିବୁ ପ୍ରାୟତଃ ଲେଡିସ୍ ରୋଲ କରୁଛନ୍ତି। ଏଇ ସବୁ ଯାକ ଆଉ କଣ। ହଁ ଜୀବନ ତାର ପଛରେ ଏ କଥା ବୁଝିବନି କି ତାର।
ଏ ତ ପୁରା ଶତ୍ରୁ ପରିକା କଥାବାର୍ତ୍ତା।
ମାନେ କହିଲା କଣ ତୋତେ ତତେ କହିଲା କଣ ସେ?
ମତେ ସିଏ କହିଲା ମାନେ ମୁଁ ପଚାରିଲି ଆଉ କଣ ହେଲା ନା ନାଇଁ ମୁ କହିଲି ତମ ନିଜ ଭାଇ ପରା। ଆ ନାଇ ଆକୁ କିଏ ମୋ ଭାଇ କରିବ ଇଏ କାଇଁ ମୋ ଭାଇ ହବ। ଏମିତି କହିଲା ମୁଁ ଭାଇ ଆଶ୍ଚର୍ଯ୍ୟ। ମୁଁ କହିଲି କଣ ଖାଲି ବୁଲିବା ପାଇଁ ଭାଇ ଭାଇ କରୁଥିଲେ ନା କଣ କଥା।
ଆକୁ କିଏ ଭାଇ କରିବ ଏମିତି ପୁରା ମୁହେଁ ମୁହେଁ କହିଦେଲା ଆକୁ କିଏ ଭାଇ କରିବ?
ହଁ ଇଏ କାଇ ମୋ ଭାଇ ହବ। ଇଏ କେମତିଆ ଇଏ ଇଏ ୟା କୁ କିଏ ମୋ ଭାଇ କରିବ ଇଏ କଁ ଇ ମୋ ଭାଇ ହବ ଏମିତି ମତେ ମୁହଁରେ କହିଲା।
ପୁରା ଏମିତି ଭାଇରେ ଭାଇ ଠାକୁର ମୁଁ କହୁଛି ଠା କୁର ଅଛନ୍ତି ସବୁ ଯାଗ ଦେଖୁଥିବେ।
ଗେଡୁ ଭାଇ ବା ସାଇଟରେ ବସିଥିଲା।
ସିଏ ବି କିଛି କହିଲେନି।
ସିଏ କାଇଁ କହିବ ଶିଏ ବା ତା ସାଥୀରେ।
ଆରେ ଭାଇ ଦେଖ ଏବେ ଯୋଉ ଗେଡ ନାଙ୍ଗୁଳ ଧରି ଦୌଡୁନି ମୁଁ କହୁଛି ଗେଡ କାହାର ନୁହଁ। ହେଲା ଗେଡ କାହାର ନୁହଁ।
ହଁ ଗେଡ଼ ତ ଭାରି ଚାଲାକ।
ଚାଲାକ ମାନେ ବହୁତ ଚାଲାକ ସିଏ।
ସମୟ ଆସିଲେ ସେ ଓଲ୍ଟି ପଡିବ।
ଆଉ କଣ ଗେଡ ବହୁତ ଚାଲାକ ଆଉ ସେ ମୁଁ କହୁଛି ଗେଡ ଗୋଟେ ଲୋ କ ସିଏ ଆଜି ପର୍ଯ୍ୟନ୍ତ କାହାର ବି ହେଇପାରିଲାନି।
ହୁଁ।
ହେଲା କୋଉଠି ପଇସା ଆଣୁଛି କଣ କରୁଛି କୁଆଡେ କଣ ଖର୍ଚ୍ଚ ଟ କରୁଛି କି ଭିଡିଓ କି ପଇସା ଏତେ ରୋଜଗାର କରୁଛି ହେଲା ତଥାବିି ଘ ଏତେ ମମି ଡାଡି ଏମିତି ଯାହାବି ସବୁ କରୁଛି। କିନ୍ତୁ ଘରେ ଟଙ୍କା ଟା ବି ଦୋଉନି କିଛି। ତୁ ଏତେ ଇନକମ କରୁଛୁ ତୁ ଘରେ ଟଙ୍କା ଟା ଦବୁନୁ।
ଆଉ ତାହେଲେ ସିଏ କଣ ଏକା ଖାଇଦୋଉଛି ସବୁ ଏ ଆଉ ତାକୁ ତ ଅଣ୍ଟୁ ନଥିବ।
ତାର ଫୁ ଫୁଡ ବ୍ଲଗର ନା ଫୁଡ ବ୍ଲଗର ଯାହା ପଇସା ହେଲା ସବୁ ଖାଇଦେଲା। ଘରେ କିଛି ଦବାର ନାହିଁ।
ଆଚ୍ଛା।
ଆ ତୁ ଏଡ ବଡ ଲୋକ ହେଇକି ତୁ ଯଦି ନିଜ ଇନକମ ରେ ସବୁ ଯାକ ନିଜେ ସାରି ଦଉଛୁ। ତା, ହେଲେ ତୁ ତ ନିଜ ଘର ଲୋକଙ୍କର ହେଲୁନି? ତୁ ଆମର କଣ ହବୁ?
ସି ସି।
ଆଉ ଯୋଉ କହୁନି ଏ ଯୋଉ ବ୍ୟାଟ୍ ପାଇଁ ପଇସା, ଇଏ ପାଇଁ ପଇସା, ଜୀବନ ଭେରିକା, ସେମାନେ କେତେ ଦେଇସ ଖାଲି କହିବି, ଖାଲି ରଞ୍ଜନ ପଇସା ଦୁଇଶ ଟଙ୍କା ହିସାବ କର, ଗେଡର ଦେଢଶ ଟଙ୍କା ଜୀବନ ର ଶହେ ପଚିଶ ଟଆଁ କି, ଶହେ ତିରିଶ ଟଆଁ
ଆଉ ତା, ହେଲେ ଗେଡ କହୁଛି, ମୋ ବ୍ୟାଟେ! ଆ-ଆମ ବ୍ୟାଟେ ଆମେ କାହିଁ ରଖିବା ଏଠି?
ସିଏ ସେଇ ଶହେ ପଚିଶ୍ ଟଙ୍କା କୁ ସେ ଯୋଉ ହିସାବରେ ଦେଖୁଛନ୍ତି, ସେ ତାଙ୍କ ବ୍ୟାଟ୍ ରୂପେ ଭାବୁଛନ୍ତି। ହଉ, ଏ ରହିଥା ମୋ ଭାଇ ଗୋଟେ କଣ କହୁଛି? ମୁଁ ପରେ ଫୋନ୍ କରିକି କଥା ହେବି ଆଉ।
ହଁ।
ହଉ।